ହଁ କଣ କରୁଛନ୍ତି ଏବେ?
ଏଇଠି ବସିଥିଲି ଆଉ।
ମୁଁ ବି ଏଇନା ଆସିକି ପହଞ୍ଚିଲି ବାଇକିରେ ଆଇଲିି ବୁଝିପାରିଲେ?
ଓହୋ।
ଓଲା ବାଇକି ରେ ଆଇନି ସେି ମତେ ପନ୍ଦର ମିନିଟ୍ ଭିତରେ ପହଞ୍ଚେଇ ଦେଲା। ମୁଁ ଆ ମତେ ପଚାରିଲେ କି ମ୍ୟାଡାମ ସ୍ପିଡ ଚଲେଇବି କି ମୁଁ କହିଲି ନା ନା ସ୍ପିଡ ଚଲାନ୍ତୁନି ସ୍ଲୋ ଚଲାନ୍ତୁ ବିକଜ ମତେ ସ୍ପୀ୍ ଚଲେଇଲେ ଭଲ ଲାଗେନି ମୁଁ ଅନଣ ନିଶ୍ୱଶି ହେଇଯାଏ ହେଠୁ ଏବେ ଆଣିକି ପହଞ୍ଚେଇଲା ମତେ।
ଆଚ୍ଛା।
ହେଲେ ମୁଁ ଆଜି ଯାଇକି କିଛି ମୋର ଲାଭ ହେଲାନି? ମୋ ସମୟ ଗୁଡା ନଷ୍ଟ ହେଲା ଅଯଥାରେ।
ଆଛା।
ତ ଏଥିରୁ ଆପଣଙ୍କୁ କଣ ଶିକ୍ଷା ମିଳିଲା?
ଶିକ୍ଷା କଣ ଆଉ ଆପଣ ସାଗ ଆପଣ ଭୁଲ ଲୋକଙ୍କୁ ଚୁଜ୍ କରୁଛନ୍ତି ଆପଣ ସବୁବେଳେ ମତେ ଚୁଜ କରନ୍ତୁ ଆପଣ ହଇରାଣ ହେବେନି କିନ୍ତୁ ଅନ୍ୟ କାହାକୁ ଚୁଜ ଆପଣ ହଇରାଣ ହେବେ।
ନା ନା ମୁଁ ସେଇଥିପାଇଁ ପା ଆପଣଙ୍କୁ ଅପସନ ଦେଇଥିଲି। ଆପଣ କହିଲେ ମୋର ଇଚ୍ଛା ହଉନି ମୁଁ କଣ କରିପାରିବି ଆଉ।
ହୁଁ ହଁ ଠିକ କଥା। ମତେ କିନ୍ତୁ ଆଜି ମତେ ଖରା ଦେଖିକି ଇଚ୍ଛା ହେଲାନି। ମୁ କଲି ଯେ ମୁ ଆକଚୁଲି ଆକ୍ଚୁଲି କିନ୍ତୁ ମୁଁ ରାତିରେ କାଲି ବହୁତ ଚିଡି ଯାଇଥିଲି ମୁଁ ମାନେ ଏକରେ ଆଜିର ଖରା ଟା ହବ ସେଇଟା ଭାବିକି ତାପରେ ମୁଁ କୋ ପହଁଚିକି ରିପୋର୍ଟ କ ମୁଁ କରିବାକୁ ଭାବିଥିଲି। ତ ସେଡ଼ା ସବୁ ଦେଖିଲା ବେଳକୁ ମତେ ଚିଡା ଲାଗିଲା। ମୁଁ କହିଲି ଏଟା କଣ ଏତେ ସବୁ ଅଛି ଫାଲତୁ ଜିନିଷ ଯାହା ହଉଛି ନାଇଁ କରିଦେବି ଆଉ କିଛି କରିପାରିବିନି ଯାଇପାରିବିନି କୁଆଡେ ସେଇ ଯୋଗୁରୁ ମନା କରିଦେଇଥିଲି ରାଗିକି।
ନା ନା ଆଜି ଖରା ନଥିଲା। ଆଜି ବର୍ଷା ବି ନଥିଲା ଆଜି ପାଗ ଟା ପୁରା ମାନେ ଭଲ ପାଗ ଥିଲା।
ଏବେ ଟିକେ ଖରା ହେଲାଣି ଆମର ଇଆଡେ ଖରା ହେଲାଣି।
ମୁଁ ଘରେ ପହଞ୍ଚି ଗଲି ନା ସେଇ ଲାଗି
ଓ ଭଗବାନଙ୍କର ଆପଣଙ୍କ ମୁଣ୍ଡ ଉପରେ ଛତ ତା ଧରି ଠିଆ ହେଇଛନ୍ତି ନା।
ହଁ ସେଇଟା ତ ପୁରା ମାନେ ଭଗବାନ ମତେ ବଞ୍ଚେଇ ଦେଲେ। ମାନେ ଦି ଘଣ୍ଟା ପିଲାଟା ଅପେକ୍ଷା କଲା ଭଗବାନ କହିଲେ ନାଇଁ ନାଇଁ ପିଲାଟା ପହଞ୍ଚିଗଲା ପରେ ଖରା ହେଲେ ଭଲ। ବୁଝିପାରିଲେ କି? ହୁଁ ଆଉ ମୁଁ କଣ କହୁ ଥିଲ କି ଯୋଉ କଣ ରିପୋର୍ଟଟା ଭାରି କଷ୍ଟକର କାରଣ ଯୋଉ ସାଆ ପିଲା ଟା ମୋ ସହିତ ଯାଇଥିଲା ତା ରିପୋର୍ଟ ରିଜେକ୍ଟ କରିଦେଲେ ସେଥିରେ ବହୁତ ସାରା ଚେଞ୍ଜେସ ହଉଛି। ତ ସିଏ ତ ସେମାନଙ୍କୁ ଦେଖେଇଲା ଆମେ କାହାକୁ ରିପୋର୍ଟ ଦେଖେଇବା ବନେଇ ସାରିଲା ପରେ।
ହଁ ସେଇଆ।
ମୁଁ ଭାବୁଛି କାଳିଦାସ ସାରଙ୍କୁ ମେସେଜ କରିକି ଦେଖେଇଦବା।
ମୁଁ ବି ସେୟା ଭାବୁଛି।
ହେଲା।
ସାରଙ୍କୁ ଦିନେ କଲ କରିବା ଆମର ତ ଯେହେତୁ ସାରଙ୍କର ନମ୍ବର ସେଭ ଅଛି ସାରଙ୍କର ଫୋନରେ ଆମେ କଲ୍ କଲେ ବି କିଛି ଅସୁବିଧା ହବନି। ଦିନେ କନଫରେନ୍ସରେ ରହିକି ସାରଙ୍କୁ କଲ୍ କରିଦବା ଆଉ।
ହୁଁ କିନ୍ତୁ ଏଇଆ ଯେ ଆଜି ସାର୍ ନଥିଲେ ବୁଝିପାରିଲେ। ଆଜି ମୋ ପାଖରେ ସୁବର୍ଣ୍ଣ ସୁଯୋଗ ଥିଲା ଯେ ସାରଙ୍କୁ ଯାଇ ଦେଖା କରିବାର। କିନ୍ତୁ ସାର୍ ଆଜି ପ୍ର ଉପସ୍ଥିତ ନଥିଲେ ଆଉ ଆର ପି ଆରସି ରେ ଏତେ ଷ୍ଟ୍ରିକ୍ଟ ହେଇଗଲାଣି ଯେ କି ତା ଭିତରକୁ ଆଉ କାହାକୁ ଛାଡି ନାହାନ୍ତି ବୁଝିପାରିଲେ।
କାହା ଭିତରୁକୁ କହିଲେ ଯୋଉ ସେପଟ ଲ୍ୟାବ ଭିତରକୁ?
ଆଜ୍ଞା ବୁଝିପାରିଲେ?
ଆପଣ କେମିତି କଣ କଲେ?
ଆମେ ଯାଇଥିଲୁ ସେ କହିଲେ କଣ ହେଲା? ମୁ କହିଲି ନାଇ ସାରଙ୍କୁ ଦେଖା ନାଇଁ ସାର୍ ନାହାନ୍ତି। ହେଲା ବିନା କିଛି ମାନେ ଇଣ୍ଟରନସିପ ସବୁ ସରିଗଲାଣି ନା ଆଉ ନାହିଁ।
ଆଚ୍ଛା ଇଣ୍ଟନସିପ ବି ସରିଗଲାଣି।
ଆଜ୍ଞା ଆଜ୍ଞା ମାନେ ସରିଗଲାଣି ଆଉ ପିଲା ଏତେ ଆସୁନାହାନ୍ତି ସେଇ ଲାଗି ଏବେ ପୁରା ଷ୍ଟ୍ରିକ୍ଟ ହେଇଯାଇଛି ଆର ପି ଆରସି ରେ।
ଆଉ ମୁଁ ଆମ ଗାଇଡ ଭାଇଙ୍କୁ ଦେଖାହେଲି। ସିଏ ଆଉ କିଛି କହିଲେନି ଖାଲି ହାତ ଠାରି କହିଲେ ହାତ ଠାରିକି ହାତ ଠାରିକି ଆଉ ଆଇବ୍ରୋ ଟେକିକି ବୁଝିପାରିଲେ ବୁଝିପାଇଲେ ତ ମୁଁ ସେଠୁ କହିଲି ନା ନା ମୋର ଗୋଟେ ସାଙ୍ଗ ଆସିଥିଲା ଆଉ ମୁଁ ତା ସହିତ ଯାଇଥିଲି ମାନେ ଇଣ୍ଟର୍ନସିପ ପାଇଁ ଆସିଥିଲି ଆଉ। ନା ଓହୋ। ବୁଝିପାରିଲେ ଆଉ କାନନ ମ୍ୟାମ ତ ଦେଖିଲେ ଚିହ୍ନୁନାହାନ୍ତି ଟୋଟାଲି ସେ କିଛି କହୁନାହାନ୍ତି।
ଆଛା।
ଆପଣ ସାର୍ଟିଫିକେଟ ଟା ପଠେଇଲେ ରେଜିଷ୍ଟ୍ରେସନ ନମ୍ବର?
କାହାକୁ କହିଲ?
କାନନ୍ ମ୍ୟାମକୁୁ।
ନା ମୁଁ ପଠେଇନି।
କେବେ ପଠେଇବେ ପଠେଇ ଦିଅନ୍ତୁ।
ସେ ଫ ଫଟୋଟା ବୋଧେ ମୁଁ ଉଠେଇଥିଲି?
ଆ କୋଉ ଫଟୋ କହିଲେ?
ସର୍ଟିଫିକେଟ ର ଫଟୋଟା।
ଫଟୋ କଣ ଉଠେଇବେ ସାର୍ଟିଫିକେଟ ର ଉପରେ ଗୋଟେ ରେଜିଷ୍ଟ୍ରେସନ ନମ୍ବର ଥାଏ ତାଙ୍କୁ ଖାଲି ସେଇ ତା ରେଜିଷ୍ଟ୍ରେସନ ନମ୍ବର ଟା ଦରକାର ଅଛି ଆଉ କିଛି ନହିଁ।
ଆଛା।
ଆଛା ହଁ ସେଇଆା ଆଉ ସେ ରେଜିଷ୍ଟ୍ରେସନ ନମ୍ବର ଟା ସିଏ ନେଇକି ତାଙ୍କର କଣ କରିବେ ଆଉ। ବୁଝିପାରିଲେ କି? ହୁଁ ତାପରେ ସେ ରେଜିଷ୍ଟ୍ରେସନ ନମ୍ବର ନେଇକି ସେ ଗୋଟେ ରେ କର୍ଡ ବନେଇକି ରଖିବେ ଯେ କି ଏଇ ଏଇ ପିଲା ଆମ ମାନେ ଇଷ୍ଟିଟ୍ୟୁସନ୍ ରେ ଇଣ୍ଟର୍ନସିପ୍ କରିଥିଲେ ଆଉ।
ଓହୋ ରେଜିଷ୍ଟ୍ରେସନ ନମ୍ବର ଟା ତ ତାଙ୍କ ପାଖରେ ଥିବ ଆମକୁ କାହିଁ ମାଗୁଛନ୍ତିୁ ପୁଣି।
ସେଇଟା ତ ଗୋଟେ ମିଷ୍ଟ୍ରି ମାନେ ସେଇଟା ଗୋଟେ ମାନେ ଭା ଗ୍ୟର କଣ? କଥା ଯେ ତାଙ୍କ ପାଖରେ ଥାଇକି ବି ସେ ଜିନିଷ ଟା ସେ ଆମକୁ କାହିଁ ମାଗୁଛନ୍ତି? କିନ୍ତୁ ଯଦି ଓ ସେ ମାଗିଛନ୍ତି ସେଇଟା ଦେଇଦବାଟା ଉଚିତ୍।
ଛା ଆପଣଙ୍କ ପାଖରେ ଅଛି?
ରେଜିଷ୍ଟ୍ରେସନ ନମ୍ବର ବା ସର୍ଟିଫିକେଟ ଉପରେ ଲେଖା ହେଇଥାଏ।
ଆପଣଙ୍କ ପାଖରେ ଅଛି କି କହୁନାହାନ୍ତି?
କଣ?
ରେଜିଷ୍ଟ୍ରେସନ୍ ନମ୍ବର।
ହଁ।
ଟିକେ ମତେ ପଠେଇ ପାରିବେ।
ହଁ ନିଶ୍ଚିତ ନିଶ୍ଚିତ ମୁଁ ପଠେଇ ସା ପଠେଇଦେବି ଆପଣଙ୍କୁ।
ଏବେ ଟିକେ ପଠେଇ ପାରିବେ?
ଆଜ୍ଞା ପଠଉଛି ରୁହନ୍ତୁ ଟିକେ। ରୁହନ୍ତୁ ରୁହନ୍ତୁ।
ଆଉ କଣ ଘରେ ସବୁ ଭଲ ଅଛନ୍ତି?
ହଁ ଘରେ ଆସିଲା ବେଳୁ ମାମା ଖାଉଥିଲେ ବସିକି। କହିଲେ ମୁଁ କହିଲି ଖାଉଛ କଣ ନା ଭୋକ ଲାଗିଲା କଣ ଖାଇନଥାନ୍ତି।
ଆପଣ କଣ ଆପଣଙ୍କ ମାମା କୁ ତମେ କୁହନ୍ତି?
ହଁ ବେଳେ ବେଳେ। ରୁହନ୍ତୁ ଟିକେ ଫରୱାର୍ଡ ହଉନି।
ସେଇ ଯୋଗୁରୁ ମୋ ମା ମୋ ଉପରେ ରାଗନ୍ତି।
ଆ ନା ନା ଟିକେ ଫରୱାର୍ଡ ହଉନି ଏଇଟା ସରୁ ମୁଁ ଆପଣଙ୍କୁ ସାଙ୍ଗେ ସଙ୍ଗେ ପଠେଇଦେବି ଏଇଟା ମ ଅ ଅ କଣ ବଚ୍ଚନ। ଦଉଛି ଆପଣଙ୍କୁ? ମୁଁ ଯେ ସାଙ୍ଗେ ସାଙ୍ଗେ ଆପଣଙ୍କୁ ପଠେଇଦେବି ଯେ ଆପଣ ଆଜି କଣ ଖାଇବେ ଖରାଏଳେ?
କଣ ଖାଇବି ମୁଁ ବି ସେୟା ଭାବୁଛି ପଖାଳ ଆମର ଆଜି ଖିଆହବ।
ଆମର ବି।
ପଖାଳ।
ନାମ ହଁଅ।
ଆରେ ବାଃ।
ଆମର ପଖାଳ ପୋଟଳ ଆଳୁ ଭଜା ଆଳୁ ଭର୍ତ୍ତା ଆପଣଙ୍କର?
ଆମର ପଖାଳ ଭଜା ଆଉ
ଆଛା ହୁଁ ଆମର ବି। ମୁଁ ଆଜି ବାଟରେ ଗଲା ବେଳେ ମୁଁ ବେଣ କରିକି ଯାଇଥିଲି ମୋ ରବର ବ୍ୟାଣ୍ଡ ଟା ଛିଣ୍ଡିଗଲା। ସେଠୁ ରବର ବାଣ୍ଡ ଯେତେଳେ ଛିଣ୍ଡିଗଲା ମୁଁ ସେଠୁ ମୋ ସାଙ୍ଗରେ ଯୋଉ ମହିଳା ମିତ୍ର ଯାଇଥିଲା ତାଙ୍କଠୁ ମୁଁ ଗୋଟେ ରବର ବ୍ୟାଣ୍ଡ ଧାର ଆଣିକି ଲଗେଇଲି ମୁଣ୍ଡରେ।
ଆଛା।
ଆଛା ବୁଝିଲି ଆଛା। ଆଉ ଆଉ କଣ କହିବି। ଆଉ କଲେଜ ଖୋଲିଲା ପରେ କୁଆଡେ ବୁଲାବୁଲି କରିବାକୁ ଯିବେ?
ହଁ କଲେଜ ହେଲା ପରେ ତ ବୁଲା କଲେଜ ଖୋଲା ମାନେ ବନ୍ଦ ଥିଲା ଯେତିକି ନ ବୁଲିଛିି ମୁଁ କଲେଜ ଖୋଲା ବେଳେ ମୁଁ ତା ଡବଲ ବୁଲିଯିବି।
ହୁଁ। ନା ନା ବେଶୀ ବୁଲିବନି ଫୁଣି ଗାଡିର ତେଲ ବି ଅଛି ନା। ଆଉ ସେ ଯୋଉ ଗାଡିର
କେତେ ବୁଲିଛି ମ୍ୟାଡ଼ାମ।
ଓହୋ କାହା ସାଙ୍ଗେରେ?
ଏଇ ମୋ ସାଙ୍ଗ ମାନଙ୍କ ସାଙ୍ଗେରେ ଆଉ କାହା ସାଙ୍ଗେରେ ମୋର ଗୋଟେ ସାଙ୍ଗ ଅଛି ତାରି ସାଙ୍ଗେରେ ମୁଁ ଆଉ ଆଉ କି ଥାଉ ନଥାଉ ସେ ସାଙ୍ଗଟା ଥାଉ ତାରି ସାଙ୍ଗରେ ବୁଲଥିବି ମୁଁ।
କିନ୍ତୁ ମୋର ଗୋଟେ ସାଙ୍ଗ ଅଛି ପାାୟଲ ସେ ଯୋଉ ପାାୟଲ ମ? ଆପଣଙ୍କୁ ରିପୋର୍ଟ ବିଷୟରେ ପଚାରିଲା କିନ୍ତୁ ମତେ ପଚାରୁ ନାଇଁ। ମତେ ପଚାରୁ ନାଇଁ ଜାଣିଛି ଜାଣିଛି। ମତେ ପଚାରିଲେ ଦି ପଦ ଶୁଣିବ ବୁଝିପାରିଲେ? ସେଇ ଲାଗି ପଚାରୁନାଇଁ ଆଉ।
ହୁଁ
ନ ପଚାରୁ। ଦେଖିବ ଶୁଣ ଆମେ ତ ରିପୋର୍ଟ ଟା କଣ ସ୍ପାଇରାଲ ବାଇଣ୍ଡିଙ୍ଗ ହବ?
ମତେ ମୁଁ ତ ଜାଣିନି ହେଲେ ମୋର ଆଉ ପଇସା ଖର୍ଚ୍ଚ କରିବାକୁ କଲେଜ ପ୍ରୋଜେକ୍ଟରେ ଇଛା ନାହିଁ।
ଏଇଥିରେ ପା ଶହେ ମାର୍କ ଅଛି?
ହେଲେ କଣ ହେଲା?
ଏ ନା ନା। ସ୍ପାଇରାଲ ବାଇଣ୍ଡିଙ୍ଗ କରିଦେବେ କାରଣ କଲେଜରେ କେମିତିଆ ଚୋରି ହୁଏ ଆପଣ ଜାଣିଛନ୍ତି ବୋଧେ।
ହଁ ଅଁ।
ଠିକ ଫାଇଲ ପୁରେଇଥିବେ କିଏ କା ମୁଣ୍ଡ କାଢିକି ନେଇଯିବ ତାପରେ ବଇଥିବେ ଆପଣ। ସବମିଟ କରୁଥିବେ ରିପୋର୍ଟ।
ଓ।
ବୁଝିପାରିଲେ ଆଚ୍ଛା ହୁଁ ହୁଁ।
ଆମର ଟେମ୍ପଲ ସିଟି କାଆକୁ କୁହାଯାଏ କହିଲେ?
ଭୁବନେଶ୍ୱର।
ଆଉ ପିଙ୍କ ସିଟି କାହାକୁ କୁହାଯାଏ କହିବେ?
ଜାୟପୁର।
ଆଉ ବ୍ଲୁ ସିଟି କାକୁ କୁହାଯାଏ କହିଲେ।
ଅ ରୁହନ୍ତୁ ରୁହନ୍ତୁ ମୋର ମନେ ଥିଲା କିନ୍ତୁ ମୁଁ ଭୁଲିଯାଇଛି ଆପଣ କହିଦଉନାହାନ୍ତି।
ଯୋଧ୍ପୁର୍।
ଆଚ୍ଛା ଆଉ ସିଲ୍ଭର ସିଟି।
କଟକ୍।
ଆଉ ଆମ ଭୁବନେଶ୍ଵରରେ କେତେ ସାରା ଟେମ୍ପଲ ଅଛି ମୁକ୍ତେଶ୍ଵର ଲିଙ୍ଗରାଜ୍। ଆଉ ଚୋଉଷଠି ଚଉଷଠି ଯୋଗିନୀ।
କେଦାର ଗୌରୀ।
ହଁ ଆଉ ବିନ୍ଦୁସାଗର ତା ମଝିରେ ଗୋଟେ ଅଛି।
ମନ୍ଦିରରେ ଯାଉଚି।
ସେ ତା ମଝିରେ ଗୋଟେ ମନ୍ଦିର ତ ଅଛି ନା।
ଅ ଆଉ। ଆଚ୍ଛା ଆଉ ଅନନ୍ତ ବାସୁଦେବ ମନ୍ଦିର।
ହଁ ତା ଅବଢା ଖାଆନ୍ତି ଲୋକ ବହୁତ୍ ଭଲ ଲାଗେ।
ଆମେ ଯୋଉ ଭେଙ୍କଟେଶ୍ଵର ମନ୍ଦିର ଯାଇଥିଲେ।
ହଁ ସେଠି ହଁ-ହଁ-ହଁ ଠିକ୍-ଠିକ୍। ଆମେ ଯାଇଥିଲଥିଲା ନା ହୁଁ। ଆଉ ଆଉ ଅଛି ପଠାଣି ହୁଁ।
ନ୍ଦିର।
ହଁ ଆଉ ପଠାଣି ସାମନ୍ତ ପ୍ଲାନେଟୋରିୟମ।
ହଁ ଆଉ ବ୍ରହ୍ମେଶ୍ଵର ମନ୍ଦିର।
ଆଉ ଆଉ କଣ। ଆ ହଁ ଚଉଷଠି ଯୋଗିନୀ ମନ୍ଦିର। ହଉ ର ହୁଁ ଉଁ।